ହାଲୋ କଣ କରୁଛ?
ନାଇଁ ବସିଥିଲି ତମେ?
ମୁଁ ବି ବସିଛି।
ଆଉ ଖାଇସାଇଲଣି?
ହଁ ହଁ ବିସ୍କିଟ ଖାଇଥିଲି। ତମେ? ହୁଁ ବିସ୍କିଟ ଖାଇତେ। ବିସ୍କିଟ ବିସ୍କିଟ ତମେ କଣ ଖାଇଥିଲ? ହଁ ଭଲ। ତମେ କଣ ଖାଇଥିଲ? ହାଲୋ। ହାଲୋ।
ହାଲୋ।
ହାଲୋ। ହଁ ଭୟସ ସୁବୁନି କି?
ହଁ ଏବେ ଶୁବିଲା ସେତେବେଡେ ଶୁବୁ ନଥିଲା।
ହଁ ହଁ କୁଅ।
ହଁ ଆଉ ତମର ଭଲ କି ସବୁ?
ହଁ ତମର ସବୁ ଭଲ ତ।
ହଁ ହଁ।
ଆଚ୍ଛା ଘରେ ସବୁ ଭଲ?
ହଁ ଘରେ ସମସ୍ତେ ଭଲ। ତମ ଘରେ?
ହଁ ଭଲ ତମେ ଖାଇଥିଲ କଣ?
ମୁଁ ସଞ୍ଜବେଳେ ଏବେ ଖାଇଥିଲି ବିସ୍କୁଟ୍ ଚା ତମେ?
ମୁଁ ବି ସେଇ ବିସ୍କୁଟ ପାଣି।
ପାଣି କଣ ଚା ପିଇବାକୁ ଭଲ ଲାଗୁନି କି?
ହଁ ଚା ଫଲନି ଆଉ।
ହୁଁ ଆଉ।
ଆଉ ତମେ କୁଅ।
ନାଁ ମୋର ସବୁ ମୁଁ ତମକୁ ଗୋଟେ ପ ପ୍ରଶ୍ନ ପଚାରୁଛି।
ହଉ ପଚାର। ପଚାର ପଚାର।
ଫୁଲ କଣ?
ଫୁଲ ନା ଆଉଥରେ ପଚାର।
ଫୁଲ କଣ?
ଫୁଲ ନା ଫଳ ମୁଁ ଜାଣିପାରୁନି।
ଫଳ ସରି ଫଳ ଫଡ ଫଡ କଣ?
ନାଇଁ ଫଳ ହଉଛି ଫୁଲର ଅଣ୍ଡାଶୟ ପରିପକ୍ୱ ହୋଇ ଯେଉଁ ଖାଦ୍ୟ ଯୋଗେ ଯୋଗ ଅଂଶ ତିଆରି ହୁଏ ତା ଫ ଫୁଲ କୁହାଯାଏ ନା ଫଳ କୁହାଯାଏ। ଫଳର ବିଭିନ୍ନ ପ୍ରକାର ଭିଟାମନ୍, ଖଣିଜ ଲବଣ, ତନ ତୁ ଏବଂ ଜଳ ଥାଏ।
ହଁ।
ମୁଁ ପଚାରୁଚି ଗୋଟେ। ଫଳ ଖାଇବାର ଉପକାରିତା କଣ?
ଫଳ ଶରୀରକୁ ପୋଷକତତ୍ଵ ଯୋଗାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଡା ବଡାଏ ହଜମ ପ୍ରକ୍ରିୟାକୁ ସୁଧା ସୁଧାରେ ଏବଂ ଶରୀରକୁ ସୁସ୍ଥ ରଖେ।
ଆଛା ମୁଁ ତମେ ଗୋଟେ ପଚାର।
ଆମ୍ବକୁ ଫଳର ରା ରାଜା କାହିଁକି କୁହାଯାଏ?
ଆମ୍ୱେର ସ୍ୱାଦ ସୁଗନ୍ଧ ଆଉ ପୋଷଣ ମୂଲ୍ୟ ଅ ଏବଂ ଲୋକପ୍ରିୟତା ଅନ୍ୟାନ୍ୟ ଫଳ ଠାରୁ ଅଧିକ ଥିବାରୁ ଏହାକୁ ଫଳ ରାଜା କୁହାଯାଏ।
ହୁଁ
ମୁଁ ଗୋଟେ ପଚାରୁଚି।
ହୁଁ ପଚାର।
ହଁ କଦଳୀରେ ଥିବା ପୋଷଣ ତତ୍ଵ ଅଧିକ ଅଧିକ ଥାଏ।
କଦଳୀରେ ପୋଟାସିୟମ କାର୍ବୋହାଇଡ୍ରୋ ଭିଟାମିନ୍ ବି ସିକ୍ସ ଏବଂ ତନ୍ତୁ ଅଧିକ ପରିମାଣରେ ରହିଥାଏ। ମୁଁ ପଚାରୁଛି ସେଉର ଉପକାରିତା କଣ?
ସେଓ ଖାଦ୍ୟରେ ହୃଦୟ ସୁସ୍ଥ ରୁହେ। ହଜମ ଶକ୍ତି ବୃଦ୍ଧି ପାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢେ।
ଉଁ ହୁଁ ବଚାର।
କମଳାରେ କେଉଁ ଭିଟାମିନ୍ ଅଧିକ ଥାଏ?
କମଳାରେ ଭିଟାମିନ୍ ସି ବହୁତ୍ ଅଧିକ ପରିମାଣରେ ରହିଥାଏ। ମୁଁ ପଚାରୁଛି, ଅଙ୍ଗୁରର ପୋଷକ ଗୁଣ କଣ?
ଅଙ୍ଗୁରରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍ ସି ଓ କେ ଏବଂ ପ୍ରାକୃତିକ୍ କ ସରକା ଥାଏ।
ହୁଁ।
ଆଚ୍ଛା ମୁଁ ପଚାରୁଛି ଏବେ। ପିପିତା ଖା ଖାଇବାର ଲାଭ କଣ ପପିତା?
ପ ପପିତା ହଜମ ପ୍ରକ୍ରିୟାକୁ ଉତ୍ପନ୍ନ କରେ। ଚର୍ମକୁ ସୁସ୍ଥ ରଖେ ଏବଂ ରୋତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ପିଜୁଡ଼ିରେ କେଉଁ ଭିଟାମିନ୍ ମିଳେ?
ପିଜୁଳିରେ ଭିଟାମିନ୍ ସି, ଭିଟାମିନ୍ ଏ ଏବଂ ତନ୍ତୁ ପ୍ରଚୁର ପରିମାଣ ରହିଥାଏ।
ପଚାର।
ଡାଳିମ୍ବର ଗୁରୁତ୍ୱ କଣ?
ଡାଳିମ୍ବ ରକ୍ତ ବୃଦ୍ଧି କରେ ଶରୀରକୁ ଶକ୍ତି ଦେଇଥାଏ ଏବଂ ହୃଦୟ ପାଇଁ ଉପକାରୀ ଅଟେ।
ହ
ମୁଁ ପଚାରୁଛି, ନଡିଆକୁ କାହିଁକି ବହୁମୁଖୀ ଫଳ କୁହାଯାଏ?
ହ ନଡ଼ିଆରେ ପାଣି, ଶାଗ, ତେଲ ଓ ଖୋଲ ସବୁ କିଛି ଉପାଯୋ ଉପଯୋଗୁ ହେବାରୁ ଏହାକୁ ବହୁମୁଖ୍ୟ ଫଳ କୁହାଯାଏ ବହୁମୁଖୀ ଫଳ କୁହାଯାଏ।
ହୁଁ।
ମୁଁ ପଚାରୁଛି, ତରୁଭୁଜରେ କେତେ ପରିମାଣ ଜଳ ଥାଏ?
ପ୍ରତିଶତ୍ ଲେଖା ହେଇଛି।
ନାଇଣ୍ଟି ଟୁ।
ତରଭୁଜରେ ପ୍ରାୟ ପ୍ରାୟ ନା ବୟାନବେ ପ୍ରତିଶତ ଜଳ ଥାଏ ଯାହା ଶରୀରକୁ ଶୀତଳ ରଖେ। ମୁଁ ପଚାରୁଛି, ସପୁରୀର ବୈଶିଷ୍ଟ୍ୟ କଣ?
ସପୁରୀ ମିଠା, ସ୍ୱାଦଯୁକ୍ତ, ଏବଂ ଶକ୍ତିଦାୟକ ଫଳ ଅଟେ।
ହୁଁ।
ମୁଁ ପଚାରୁଛି, ଲେମ୍ବୁୁର ଉପକାରିତା କଣ?
ଲେମ୍ବୁରେ ଭିଟାମିନ୍ ସି ଥାଏ ଭିଟାମିନ୍ ସି ଅଧିକ ଥାଏ। ଏବଂ ଏହା ଶରୀରକୁ ସତେଜ ରଖେ।
ଆଚ୍ଛା।
ହଁ ବେ ହୁଁ। କ୍ୟୁଫ୍ କ୍ୟୁ ଫଳ କାହାକୁ କୁହାଯାଏ?
ଉଁ -ଉଁ-ଉଁ କ୍ୟୁଆରେ ଭି ଭିଟାମିନ୍ ସି, ଇ ଆଣ୍ଟିାଜାଇ ଆଣ୍ଟି-ଇସାଇଡେଣ୍ଟ୍ ଥାଏ ଯାହା ଶରୀରକୁ ସୁସ୍ଥ ରଖେ।
ହୁଁ।
ଆଉ ପନାର ସର ଉପକାର କଣ?
ଅନାରସ ହଜମରେ ସାହାଯ୍ୟ କରେ ଏବଂ ଶରୀରର ସୁଜନ କମାଏ ମୁଁ ପଚାରୁଛି ଜାମୁରେ କେଉଁ ଗୁଣ ରହିଥାଏ।
ଜାମୁ ରକ୍ତରେ ସ ସତରା ନିୟନ୍ତ୍ରଣରେ ସାହାଯ୍ୟ କରେ ଏହା ହଜମ ଶକ୍ତି ବଢାଏ।
ହୁଁ। ହଜମ
ମୁଁ ପଚାରୁଚି ଲିଚୁର ବିଶେଷତା କମ।
ଲିଚୁ ମିଠା ଅ ରସାଡୁ ଏବଂ ଭିଟାମିନ୍ ସିରେ ସମୃଦ୍ଧ ଫଡ ଅଟେ ମୁଁ ପଚାରୁଚି ଷ୍ ଇଷ୍ଟବେରୀର ପୋଷକ ଗୁଡ଼ କଣ?
ଷ୍ଟବେରୀରେ ବିଶାନ୍ ଭିଟାମିନ ସି ମାଗ୍ନେନିୟମ୍ ବି ଅଛି। ଓ ଆଣ୍ଟି ସାଇଟଜେନ୍ ଥାଏ।
ହୁଁ।
ମୁଁ ପଚାରୁଚି ଚେରିର ଲାଭ କଣ?
ଚେରି ଶରୀର ସୁଜନ କମାଏ ଏବଂ ଭଲ ଘୁମ ରେ ସାହାଯ୍ୟ କରେ। ମୁଁ ପଚାରୁଚି ଖଜୁରୀର ଗୁଣ କଣ?
ଖଜୁରୀ ଶକ୍ତିଦାୟକ ଫଳ ଏବଂ ଏଥିରେ ଏସ ଲୋ ଲୋହ ଓ ତନ୍ତୁ ଅଧିକ ରହିଥାଏ।
ହୁଁ।
ମୁଁ ପଚାରୁଚି ଅଞ୍ଜିଅର ଉପକାର କଣ?
ଅଞ୍ଜିର ହଜମ ପ୍ରକ୍ରିୟା ସୁଦ୍ଧା ଏହା ହା ହାଡକୁ ଶକ୍ତି କରେ ମୁଁ ପଚାରୁଚି ବେଲପ୍ ଫୁଲର ଔଷଧୀୟ ଗୁଣ କଣ ଫଳର ବେଲ ଫଳର ଔଷ୍
ବେଲଫଳ ପେଟ ସଂପ୍ରତିକ ଅଧିକ ସମସ୍ୟା ଉପକାରୀ ଅଟେ।
ହଁ।
ମୁଁ ପଚାରିଚି କରମଙ୍ଗାର ବିଶେଷତା କଣ?
କରମଙ୍ଗାରେ ଭିଟାମିନ୍ ସି ଓ ତନ୍ତୁ ରହିଥାଏ ଏବଂ ଏହା ତାରାକୁ ଆ ଆକୃତିର ଫଡା ଅଟେ।
ଆଚ୍ଛା। ତମେ ପଚାର?
ଆଭିକୋଡ଼ କାହିଁକି ଉପକାର?
ଆଭୋକା ଡରେ ସ୍ୱାସ୍ଥ୍ୟକର ଚର୍ବି ଓ ଭିଟାମିନ୍ ଇ ଥାଏ।
ହୁଁ।
ଫଳରେ ଥିବା ତନ୍ତୁର କାମ କଣ?
ଆ ତନ୍ ତୁ ହଜମକୁ ସ୍ ହ ହଜମକୁ ସୁଧାରେ ଏବଂ କୋଷ୍ଠକା କାଠିିନ୍ୟ ରୋକେ। ଦୈନନ୍ଦିନ କେତେ ପରିମାଣ ଫଳ ଖାଇବା ଉଚିତ୍?
ହଁ ଦୈନଦିନ ପ୍ରତିଦିନ ବିଭିନ୍ନ ଫଳର ପ୍ର ନାଁ ପ୍ର ବିଭିନ୍ନ ପ୍ରକାର ଫଳର ଦୁଇ ଚାରି ପରିମାଣ ଖାଇବା ଉପକାର।
ହୁଁ।
ଶୁଖିଲା ଫଳ କଣ?
ଆ ଯେଉଁ ଫଳକୁ ଜଳାଂଶ କମାଇ ଦୀର୍ଘଦିନ ସଂରକ୍ଷଣ କରାଯାଏ ତାହାକୁ ଶୁଖିଲା ଫଳ କୁହାଯାଏ।
ଆଚ୍ଛା।
କିସମିସ୍ କେଉଁ ଫୁଲର ତିଆରି ହୁଏ?
କିସମିସ୍ ଶୁଖିଲା ଅଙ୍ଗରରୁ ତିଆରି ହୁଏ।
ହଁ।
ମୁଁ ପଚାରିଚି ଫଳ ଶରୀରକୁ କିପରି ଶକ୍ତି ଦିଏ?
ଫଡରେ ଥିବା ପ୍ରାକୃତିକ ଶ ସକରା ଭିଟାମିନ ଓ ଖଣିଜ ଲବଣ ଶରୀରକୁ ଶ ଯୋଗାଇଥାଏ। ମୁଁ ପଚାରୁଚି ଫଳ ଖାଇବାର ସର୍ବୋତ୍ତମ ସମୟ କଣ?
ସଖାଳ ବା ସନ୍ଧ୍ୟା ମଧ୍ୟମରେ ଏଏ ମଧ୍ୟମରେ ମଧ୍ୟବର୍ତ୍ତୀ ସମୟରେ ଫଳ ଖାଇବା ଅଧିକ ଉପକାର।
ହଁ।
କେଉଁ ଫଳରେ ଭିଟାମିିନ ଏ ଅଧିକ ଥାଏ।
ଆମ୍ବ ପପିତାରେ ଭିଟାମିନ୍ ଏ ଅଧିକ ରହିଥାଏ।
ଫଳ ଚାଷ। ହଁ ଫଳ ଚାଷ କାହିଁକି ଗୁରୁତ୍ୱପୂର୍ଣ୍ଣ?
ହଁ ଫଳ ଚାଷ ଚାଷୀଙ୍କ ଆୟ ବଢ଼ାଏ ଏବଂ ପୁଷ୍ଟି ପୁଷ୍ଟି ଖାଦ୍ୟ ଯୋଗାଇଥାଏ।
ହଁ। ମୋର ସମ୍ବର
ଭାରତରେ ସର୍ବାଧିକ ଉତ୍ପାଦିତ ଫଳ କଣ?
ଆମ୍ବ ଆମ୍ବ ଭାରତର ସର୍ବାଧିକ ଲୋକପ୍ରିୟ ଏବଂ ବହୁଳ ଉତ୍ପାଦିତ ଫଡ଼ ମାନଙ୍କ ମଧ୍ୟରୁ ଗୋଟିଏ।
ଆଚ୍ଛା।
ଫଡ଼ରୁ କେଉଁ କେଉଁ ଖାଦ୍ୟ ତିଆରି ହୁଏ?
ଜମ୍, ଜଲି, ରସ, ଆଚାର ସ୍ନାକସ ଓ ମିଠା ପଦାର୍ଥ ତିଆରି ହୁଏ।
ହଁ।
ଡ୍ରାଗନ ଫଳର ବିଶେଷତା କଣ?
ଡ୍ରାଗନ୍ ଫଳରେ ଆଣ୍ଟି ଅକ୍ସିଡେ ଡେ ଡେଣ୍ଟ ଓ ତ ଋତୁ ଅଧିକ ଥାଏ ଏବଂ ଏହା ଆକର୍ଷଣୀୟ ଦେଖାଯାଏ।
ଆଚ୍ଛା।
ଫଡ଼କୁ ସଂରକ୍ଷଣ କିପରି କରାଯାଏ?
ଫଳକୁ ଶୀତଳ ସ୍ଥାନରେ ରଖିବା ଶୁଖାଇବା କିମ୍ବା ହଁ ପ୍ରାକ ହଁ ପ୍ରାକୃତିକରଣ ପାଇଁ ସୁରକ୍ଷା କରିଥାଏ।
ହଁ।
ଫଳରେ ଥିବା ଆଣ୍ଟିବା ଡାଇଜିନଙ୍କ କାମ କଣ?
ଆଣ୍ଟି ଅକ୍ସିଡେଣ୍ଟ୍ ଶରୀରର କୋଷ ଗୁଡ଼ି କୁ କ୍ଷତି କ୍ଷତିରୁ ସୁରକ୍ଷା କରେ।
ଖଡ଼ା ଖାଇଲା ଚର୍ମ କିପରି ଉପକୃତ ହୁଏ?
କଣ କହିଲ?
ଖଡ଼ା ଖାଇଲେ ଚର୍ମ କିପରି ଉପକୃତ ହୁଏ?
ଫଳରେ ଥିବା ଭିଟାମିନ୍ ଓ ଜଳ ଚର୍ମକୁ ସୁସ୍ଥ ଉଜ୍ଜ୍ୱଳ ଓ ସଚେତ ରଖେ। ହଁ ଏଇଟା ହେଲାକି ତମ ପାଇଁ ମୋର ଗୋଟେ ଲାଷ୍ଟ କ୍ୱେଷ୍ଟନ। ତ ମୁଁ ତମକୁ କହୁଛି ତମେ ତାର ମତେ ଆନ୍ସର ଦବ।
ହୁଁ ସୁସ୍ଥ ଜୀବନ ପାଇଁ ଫଳର ଭୂମିକା କଣ?
ଫଡ ଶରୀରକୁ ଆବଶ୍ୟକ ପୋଷକ ତତ୍ଵ ଯୋଗାଇ ରୋଗକୁ ସୁରକ୍ଷା କରେ ଏବଂ ସୁସ୍ଥ ସକ୍ରିୟ ଓ ଦୀର୍ଘ ଜୀବନ ପାଇଁ ସାହାଯ୍ୟ କରେ।
ଆଚ୍ଛା ବହୁତ ବଢିଆ କେମିତି ଲାଗିଲା? ଚାଳିଶଟା କୋଶ୍ଚିନର ଆନ୍ସର ତମେ ଦେଲ ଆଉ ମୁଁ ଦେଲି।
ବଢିଆ ଲାଗ
ତ ଆମ ଏଇଥିରୁ ତ